ଉଁ
କେମିତି ଅଛନ୍ତି?
ବନ୍ଧୁ ଉ ବହୁତ ଭଲରେ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଆପଣଙ୍କ ଦେହ କେମିତି ଅଛି?
ବନ୍ଧୁ ଦେହ ତ ଭଲ ଅଛି ଆପଣଙ୍କ ଦେହ ବନ୍ଧୁ କ ଣ କେମିତି ଅଛି?
ଵନ୍ଧୁ ମୋର ସେଇଭଳିଆ ଅଛି ଏ ଆପଣ ତ ତ ଜାଣିଥିବେ ଥରକ ପାଗ ପରିବର୍ତ୍ତନ ହେତୁ ଅଦିନିଆରେ ବର୍ଷା ହେଉଛି ତା ଫଳରେ ତିମିତି ଟିକେ ଜର ହେଇଛି ଆଉ।
ଓହୋ ନା ବନ୍ଧୁ ମୋ ଟିକେ କଣ କହିଲେ ବନ୍ଧୁ? ଦେହରେ ଟିକେ କଣ କହିଲେ ବନ୍ଧୁ ଏଇ ଯୋଉ ଆମର ଯୋଉ ଚର୍ମ ଯୋଉ ବନ୍ଧୁ ନଥାଏ? ତା ଦେହରେ ଟିକେ ବନ୍ଧୁ କଣ ଆମର ହଉଛି? ମାନେ ଏଇ ଯୋଉ ଖ ଖରା ଗଲାବେେଳକୁ ଦେହଟା ଟିକେ ମାନେ କୁଣ୍ଡେଇ ହବାରେ ବନ୍ଧୁ ଜାଣିଛଛନ୍ତି ତ ସେଇଟା ଟିକେ ହଉଛି। ଝି ନହେଲେ ଆଉ ମାନେ ପଡ଼ୁଛି ଟିକେ।
ଦେଖନ୍ତୁ ଆପଣ ଯେତେବେଳେ ବି ଆଉ ଯେତେବେଳେ ଏ ଏବେ ଗ୍ରୀଷ୍ମ ଋତୁ ଚାଲିଛି।
ବନ୍ଧୁ।
ଦେଖନ୍ତୁ ଏବେ ଗ୍ରୀଷ୍ମ ଋତୁ ଚାଲିଛି ଯାହା ଫଳରେ ଆପଣଙ୍କ ଯେତେବେଳେ ବି ଖରାକୁ ଯାଉଛନ୍ତି। ତା ଦେହରେ ଆପଣଙ୍କ ଦେହ ବଡି ଦେହ ଗରମ ହୋଇ ଆପଣଙ୍କ ଝାଳ ମଧ୍ୟ ଆଛି ସେଇ ସମୟରେ ଘମୀର ମଧ୍ୟ ହଉଛି। ଯାହା ଫଳରେ ଆପଣଙ୍କୁ ତାହା କୁଣ୍ଡେଇ ହଉଛି ଆପଣ
ବନ୍ଧୁ ବୁଝିଲି।
ଦେଖନ୍ତୁ ଆପଣ ଦେହ ଯେତେବେଳେ ବି କୁଣ୍ଡେଇ ହଉଛି ଆପଣ ସେତେବେଳେ କୁଣ୍ଡେଇ ସେ ଦେହର ଚର୍ମ ଆପଣ ତାର ପ ଉ ପତଳା ଉପର ଲାଗିଥିବ ପତଳା ଚର୍ମକୁ ଛଡେଇ ଦଉଛନ୍ତି ଯାହା ଫଳରେ ଆପଣଙ୍କୁ ଯେତେବେଳେ ବି ଝାଳ ମଧ୍ୟ ବହୁଛି ତା ମଧ୍ୟ ପଡୁଛି।
ବନ୍ଧୁ ବୁଝିପାରଲିି ନା ବନ୍ଧୁ ମୁଁ ଭାବୁଥିଲି ବନ୍ଧୁ ଆପଣଙ୍କୁ ଗୋଟେ ଫୋନ କରିଥିଲେ ଆପଣଙ୍କୁ ଗୋଟେ ପରାମର୍ଶ ନବା ପାଇଁ ବନ୍ଧୁ। ମୁଁ ବନ୍ଧୁ ଭାବୁଛି ନିମ ନିମ ଯୋଉ ଆମର ଯୋଉ ନିମ ଗଛ ବନ୍ଧୁ ଥାଏ।
ଆଜ୍ଞା।
ତା ପତ୍ରକୁ ପାଉଡର ପାଉଡର ମାନେ ତା ପତ୍ରକୁ ଗୁଣ୍ଡ କରିକି ଦେହରେ ଲଗେଇବା କଥା ବନ୍ଧୁ ଭାବୁଥିଲି ଆପଣଙ୍କୁ କଣ କେମିତି ଲାଗୁଛି ଟିକେ ବନ୍ଧୁ କହିବି।
ଦେଖନ୍ତୁ ନିମ ଗଛର ଆଜିକାଲି ବହୁତ ଫାଇଦା ଅ ରହିଛି ସବୁ କ୍ଷେତ୍ରରେ ନିମ ଗଛ ବ୍ୟବହାର ହଉଛି। ଆଜି କାଲି ସବୁ କ୍ଷେତ୍ରରେ ଆପଣ ଜାଣିଥିବେ ଏବେ ବହୁତ ସାରା ଦେହରେ ଲଗେଇଥିବା ଯାହାକୁ ସୁ ମଧ୍ୟ କୁହାଯାଉଛି। ସେ ମଧ୍ୟ ସେ ପଦାର୍ଥ ମଧ୍ୟ ବ୍ୟବହାର କରାଯାଉଛି ନିମ ପତ୍ରରେ।
ନା ନା ବନ୍ଧୁ ମୁଁ ବ ବନ୍ଧୁ କାରଣ କହିବ ନିମ୍ନ ବଛର କାରଣ ବନ୍ଧୁ ଆପଣଙ୍କୁ ପତ୍ର କହିବାର କାରଣ ବନ୍ଧୁ ମାନେ ମୁଁ ବନ୍ଧୁ ଯେତିକି ମାନେ ବନ୍ଧୁ ମୁଁ ଯେତିକି ଜାଣିଛି ବନ୍ଧୁ ନିମ ଗ ପଛର ମାନେ ତା ଚେରଠାରୁ ଡାଳ ମୂଳ ପର୍ଯ୍ୟନ୍ତ ତାର ଉପକାରିତା ବନ୍ଧୁ ଅଛି। ବୁଝିଲେ ନା ମୁଁ ବନ୍ଧୁ ହଁ ବନ୍ଧୁ।
ମୁଁ ତୋ ଏ ଆପଣ ଟିକେ ପୂର୍ବରୁ କହୁଥିଲି ନିମ ଗଛ ଲଗେଇବା ଦେହରେ ସାବୁନ ମଧ୍ୟ ତିଆରି ହଉଛି। ସାବୁନ ଆପଣଙ୍କ ଦେହରେ ଲଗେଇବା ପାଇଁ ହେଲା ନିମ ଯେ ଯେତେବେଳେ ବି ଆପଣ ଲଗଉଛନ୍ତି ସେତେବେଳେ ଆପଣଙ୍କୁ ଚର୍ମ ରୋଗରୁ ମଧ୍ୟ ରକ୍ଷା ଦଉଛି। ତ ଆଜିକାଲି ତ ନିମ ପତ୍ରରୁ ଡାଳ ପର୍ଯ୍ୟନ୍ତ ସବୁ କାମରେ ଲାଗୁଛି। ବିଭିନ୍ନ ପ୍ରକାର ତୈଳ ମଧ୍ୟ ସେଥିରୁ ତିଆରି ହଉଛି।
ମନ୍ଧୁ ବୁଝିଲି। ନା ବନ୍ଧୁ ମୁଁ ମୁଁ ବନ୍ଧୁ ମୋ ବନ୍ଧୁ ଟିକେ ଶୁଣନ୍ତୁ ମୁଁ କହିବାର କାରଣ ମୁଁ ଆପଣଙ୍କୁ ଖାଲି ଏତି ଆମେ ଯଦି ସିଧାସଳଖ ନିମପତ୍ରକୁ ତୋଳିକି ତାକୁ ଶୁଖାଇକି ଦେହରେ ଲଗେଇବା ହେଟା କଣ ଆମ ପାଇଁ ଉପକାରିତା ହେଇପାରିବ କି?
ଆଜ୍ଞା ଆଜ୍ଞା ଦେଖନ୍ତୁ ଆଜି କାଲି ତ ଆପଣ ଓଡିଶାରେ ବାସ କରୁଥିବେ ପ୍ରାୟ ସବୁ ଜାଗା ରେ ଏହା ହଉଛି କେମିତି ଦେଖନ୍ତୁ ଯେତେ ଲୋକ ଆଜିକାଲି ନିମପତ୍ର ଓ ଯାହାକୁ ପିତା ଶାଗ ମଧ୍ୟ ଏଠି କହୁଛନ୍ତି ଯେ ତାକୁ ମଧ୍ୟ ସେବନ କରୁଛନ୍ତି। ଯାହା ପେଟର ଉନ୍ ହେଇଥିବା ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଆ ନଷ୍ଟ କରୁଛି।
ବନ୍ଧୁ।
ଯେ ଆପଣ ଦେଖନ୍ତୁ ନିମ କାଟି ଆଜିକାଲି ନିମ ଗଛର କାଟିକି ମଧ୍ୟ ଲୋକମାନେ ଦାନ୍ତରେ ମଧ୍ୟ ଘଷି ନିଜର ଦାନ୍ତ ସଫା କରୁଛନ୍ତି। ଯାହାଫଳରେ ତାଙ୍କ ଦାନ୍ତ ମଧ୍ୟ ମଜବୁତ ହଉଛି ଏବଂ ଆଉ ପୋକ ମଧ୍ୟ ଲାଗୁନାହିଁ ତାଙ୍କ ଦାନ୍ତରେ।
ହଁ, ଆପଣଙ୍କ ଏଇ କଥାରୁ ମୁଁ ଗୋଟେ ବନ୍ଧୁ ମୋ ବନ୍ଧୁଙ୍କର ବନ୍ଧୁ କଥା ମୋର ମନେ ପଡିଯାଉଛି ବନ୍ଧୁ। ସିଏ ମତେ ଥରେ କହିଥିଲେ ନିମ ଯୋଉ ନିମ୍ବ ଗଛ ବନ୍ଧୁ ଆପଣ ଜାଣିଥିବେ?
ଆଜ୍ଞା!
ନିମ ଗଛର ଯୋଉ ଆମ ଆମର ଗଛର ବନ୍ଧୁ ଛାଲ ଥାଏ ଜାଣିଛନ୍ତି ତ?
ଆଜ୍ଞା! ଆଜ୍ଞା!
ତା ଯୋଉ ପରଦ ଯୋଉ ଥାଏ ସେ ପରଦକୁୁ ବନ୍ଧୁ ମାନେ ଗର ପାଣିକି ଉଷୁମ କରିକି ସେଇଟା ପକେଇକି ପିଇଲେ କାଳେ ଆମ ଯୋଉ ଦେହ ଭିତରେ ଯୋଉ ଥାଆନ୍ତି ଯୋଉ ମାନେ ଅ ଅପକାରିତା ଯୋଉ ମାନେ ଥାଆନ୍ତି ଜୀବାଣୁ ମାନେ ତାଙ୍କୁ ସିଏ ବନ୍ଧୁ ମାରିଦିଅନ୍ତି କାଳେ ଏଇଟା ଆପଣ କଣ ଜାଣିଛନ୍ତି କି ଆ ବିଷୟରେ?
ଦେଖନ୍ତୁ ମୁଁ ଆଗୁଆ ଟିକେ ପୂର୍ବରୁ କହୁଥିଲି ଆପଣଙ୍କୁ ଯେତେ ନିମପତ୍ର ସେବନ କରନ୍ତି ତା ମଧ୍ୟ ଏଇ, ଏଇ ସମାନ ଆଏ, ସମାନ ପରିଣାମ ଦେଇଥାଏ। ଯାହା ଫଳରେ ଆପଣଙ୍କ ଦେହ ମଧ୍ୟ ସୁସ୍ଥ ରହେ ଏବଂ କୌଣସି ଆ କ୍ଷତି ହୁଏ ନାହିଁ ଆପଣଙ୍କ ଦେହକୁ।
ବନ୍ଧୁ କ କଁ ନା ବନ୍ଧୁ ମୋ କହିବାର କାରଣ କଣ ମାନେ ଆ ବନ୍ଧୁ ମୁଁ ନିମ ଗଛ ବିଷୟରେ କିଛି ଏବେଟା କିଛି ଜାଣିିବା କୁ ଚାହୁଁଛି ବନ୍ଧୁ ବୁଝିଲେ ନା, ମୁଁ ଟିକେ ନିମ ଗଛକୁ ନେଇକି କିଛି ମାନେ କିଛି ମାନେ ସଂଗ୍ରଅ କରିବାକୁ ସଂଗ୍ର ହ କରିବାକୁ ଚାହୁଁଛି ଯେ ନିମ ଗଛର ଉପକାରିତା କଣ? ନିମ ଗଛରୁ କଣ ଆମକୁ କଣ ଫାଇଦା ମିଳିବ? ଆମେ ଜାଣିଲେ ଲୋକମାନଙ୍କୁ କହିପାରିବା ଯେ ନା ଏଇ ଏଇ କାମଟା କରନ୍ତୁ ଆପଣଙ୍କ ଧର ଦେହ ଖରାପ ହେଇଛି ଏଇ ଜିନିଷ ଟା କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ ବନ୍ଧୁ ବୁଝି ବୁଝିଲେ ନା, କଣ କହିବାକୁ ଚାହୁଁଛି ମୁଁ?
କ କଣ କହିଲେ?
ବନ୍ଧୁ ମୁଁ କହିଲି ଦେଖନ୍ତୁ ମୁଁ, ମୁଁ ନିମ ଗଛ ବିଷୟରେ ଟିକେ ଏବେ ଟିକେ ଅଧିକ କିଛି ଜାଣିବାକୁ ଚାହୁଁଛି କାରଣ ମୁଁ ଧର ନିମ ଗ ଛ ବିଷୟରେ କିଛି ଜାଣିଲି ମୁଁ ତ ଜାଣିଲି ମୋ ଆଖ ପାଖରେ ଯୋଉମାନେ ରହୁ ଛନ୍ତି ଯାହାର ଚର୍ମର କିଛି ଅ ମାନେ ଦେଖାଯାଉଛି କିଛି ଚର୍ମର କିଛି ରୋଗ ହେଉଛି ତାକୁ ଆମେ ବି ନିମ ଗଛ ଦ୍ଵାରା କିଛି ଯଦି ସାହାଯ୍ୟ ତାଙ୍କୁ ମିଳିବ ଆମେ ତାଙ୍କୁ କହିକି ବିନା କୌଣସି ପ ପଇସା ଖର୍ଚ୍ଚରେ ଆମେ ତାଙ୍କୁ କହିକି ତାଙ୍କ ଚର୍ମର ଚିକିତ୍ସାଟା ଆମେ ମାନେ ଏ ଆମର ଯୋଉ କୁହନ୍ତି ଆୟୁର୍ବେଦିକ ତରିକା ଅନୁସାରେ ଆମେ କରିପାରିବା ବନ୍ଧୁ।
ଦେଖନ୍ତୁ ଆପଣଙ୍କୁ ଯେତେବେଳେ ନିମ ଗଛ କ କହୁଛନ୍ତି ନିମ ଗଛର ବିଭିନ୍ନ ପ୍ରକାର ସେ ଉପକାରିତା ରହିଛି ଦେଖନ୍ତୁ ନିମର ତ ଆପଣ ଜାଣିଥିବେ ପତ୍ରରୁ କାଣ୍ଡ ଯାଙ୍କେ ସବୁ କାମରେ ଲାଗୁଛି ହେଲା ଆ ଆପଣ ଯଦି ନିମପତ୍ରକୁ ନିମ ପତ୍ରକୁ ଗରମ ପା ପାଣିରେ ପୁଡେଇ ଆପଣ ଯଦି ତାକୁ ପାଣି କରିକି କୁଳୁକୁଳୁ କରିବ ଆପଣଙ୍କୁ ଯେତେବେଳେ ଭୀଷଣ ଥଣ୍ଡା ହେଇଥିବ ଲୁଣ ପା ସହିତ ସେବନ କରିବେ ଆପଣଙ୍କ ଅ ଥଣ୍ଡାରେ ଆପଣଙ୍କ ଦାନ୍ତ ମୂଳ ଦର୍ଜ ହୋଇଯାଏ।
ବନ୍ଧୁ ହଁ ବୁଝିଲି ବନ୍ଧୁ।
ସମୟରେ ଆପଣଙ୍କୁ ମଧ୍ୟ ଏ ନିମ ଗଛ ଯେତେବେଳେ ନିମ ଗଛକୁ ପତ୍ରକୁ ଗରମ କରି ଲୁଣ ସହିତ ସେବନ କରିବେ। ତା ଆପଣଙ୍କ କୁଳୁ କୁଳୁ କରିକି ଯୋଉ ବାହାରେ ଫୋପାଡନ୍ତି ତାହାକୁ ଆପଣଙ୍କ ଦର୍ଜ ମଧ୍ୟ ଆ ଦର୍ଜରୁ ମଧ୍ୟ ଆପଣ ରାହତ ପାଆନ୍ତି।
ହଁ ବନ୍ଧୁ ଆଉ କିଛି ବନ୍ଧୁ ହଁ ବନ୍ଧୁ ଆଉ କିଛି ଆପଣ ଜାଣିଚନ୍ତି କି ତା ମାନେ କଣ କିଛି ଜାଣିଚନ୍ତି କି ନିମ ଗଛ ବିଷୟରେ ବନ୍ଧୁ?
ନିମ ଗଛର ତ ସବୁ ପ୍ରାୟ କାମରେ ଲାଗୁଛି ଆଜି କାଲି ଆପଣ ଜାଣିଥିବେ ନିମ ଗଛରେ ବିଭିନ୍ନ ପ୍ରକାର ଆ ତୈଳ ତିଆରି ହଉଚି ଯାହା ଆପଣଙ୍କ ହଁ ଦେଖନ୍ତୁ ଆପଣ ନିମ ଛେରେ ଯେ ବ ବିଭିନ୍ନ ପ୍ରକାର ତୈଳ ହଉଚି ବିଭିନ୍ନ ପ୍ରକାର ଔଷଧ ମଧ୍ୟ ତିଆରି ହଉଚି ଯେ ଆପଣଙ୍କ ପାଇଁ ମଧ୍ୟ ତିଆରି ହଉଚି ମୁଁ ତ ବେ ବିଶେଷ କିଛି ଏତେ ଜାଣିନାହିଁ।
ହଁ ବ ବନ୍ଧୁ ଆପଣ ଏଇ ଏ ତିକି ଆପଣ ଜାଣିଚନ୍ତି କି ନିମ ଗଛର ଚାହିଦା ମ ଆମର ବାହାର ଦେଶମାନଙ୍କ ମଧ୍ୟରେ ଟିକେ ଅଧିକ ରହିଚି। ଆମେ ଆମ ଯୋଉ ଦେଶର ଲୋକମାନେ ବାହାର ଦେଶର ଲୋକ ମାନେ ନିମ ଗଛର ଫାଇଦାକୁ ଏବେ ମାନେ ସେ ଜାଣିନଥିଲେ ମାନେ ଏମତି ଗୋଟେ ଗଛ ଅଛି। ଯାର ଯାହାର ଉ ଚର୍ମ ଚର୍ମ ପାଇଁ ସିଏ ଗଛଟି ବହୁତୁ ଉପକାରିତା। ଏବେ ସେ ମାନେ ବାହାର ଦେଶମାନଙ୍କରେ ବି ମାନେ ଏତେ ଚର୍ଚ୍ଚା ଚାଲିଚି ଯେ ନିମ ଗଛର ପା ଫାଇଦା ବହୁତ ମିଳୁଚି ବନ୍ଧୁ ଆ ବିଷୟରେ ଆପଣ ଜାଣିଥିଲେ କି?
ଦେଖନ୍ତୁ ନିମ ଗଛ ତ ଏକ ବହୁତ ଔଷଧୀୟ ଗଛ ଯାହା ଚର୍ମ ରୋଗ ଏ କଣ ଭୂତାଣୁ ଜନିତ ରୋଗର ସବୁଥିରେ ପ୍ରତିରୋଧ କରେ ରୋଗକୁ ମାନେ ଭୂତାଣୁ ଜନି ତ ରୋଗ ହଉଥିବା ରୋଗକୁ ସ ମାନେ ସମାପ୍ତ କରେ। ତା ସବୁ କ୍ଷେତ୍ରରେ ଏବେ କାମରେ ଲାଗୁଚି। ଆପଣ ଜାଣିଥିବେ ନିମ ଗଛକୁ ନିମ ପତ୍ର ମଧ୍ୟ ଆଜିକାଲି ବିକ୍ରି ହଉଚି।
ବ ବନ୍ଧୁ ଆପଣ କେବେ କେବେ ନଜର କରିଚନ୍ତି କି ଏବେ ଯୋଉ ଛୋଟ ବୋଟ ଯୋଉ ଅଛି ନା ଆମର ଯୋଉ ହାତ ମାନଙ୍କ ମଧ୍ୟରେ ନିମ ଗଛର ନିମ ଦାନ୍ତ କାଠି ଆପଣଙ୍କୁ ମିଳୁଚି ବନ୍ଧୁ?
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ମୁଁ କିଛି ସମୟ ପୂର୍ବରୁ ଆପଣଙ୍କୁ କହୁଥିଲେ ଯେ ଦାନ୍ତ ଯେଉଁ ଣସି ଦାନ୍ତର ପୋ କ ଲାଗିବନି ଦାନ୍ତ ଘଷିଲେ। କିମ୍ବା ଆପଣଙ୍କୁ ଦାନ୍ତକୁ ମଜବୁତ ମଧ୍ୟ କରିବ। ସେଥିପାଇଁ ତ ନିମ ଗଛ ଅ ଅଧିକ ଅଧିକ ପ୍ରିୟ ଲୋକଙ୍କର।
ହଁ ନା ନା ବନ୍ଧୁ ଆମର ଏବେ କଣ ଏବେ ଆମେ ଗୋଟେ ଯାଇ ଥିଲୁ ଗୋଟେ ଉଁ ମାନେ ଟିକେ ଆମ ଗାଁରୁ ଟିକେ ବହୁତ ଦୂରୁକୁ ଟିକେ ଯାଇଥିଲୁ ଗୋଟେ ହାଟୁକୁ ସେଟି ନି
ଆଜ୍ଞା।
ମ ପ ବୁଝିଲେ।
ଆଜ୍ଞା ଦେଖନ୍ତୁ ଆଜିକାଲି ନିମ ନିମ ଗଛ ନିମ ଆ ଆମେ ମୁଁ କୌଣସି ଏକ ବଗିଚାକୁ ଯାଇଥିଲି ଯୋଉ ଯେଉଁମାନେ ଗ ଛ ବିକୁଁଥିଲେ ମଧ୍ୟ ହେଲା। ତାଙ୍କୁ ମୁଁ ପରାମର୍ଶ କଲି ମୁଁ କିଛି ସେଟୁ ଗଛ ମଧ୍ୟ ଆଣିଥିଲି ତା ଲ ଲଗେଇବା ପାଇଁ ସେମାନେ ମତେ ଆ ମୁଁ କହିଲି କେମିତି ଆକୁ ଲଗେଇଲେ ଶୁଣନ୍ତୁ। ମୁଁ କେମୁ ମୁଁ କହିଲି କେମିତି ଆକୁ ଲଗେଇଲେ ସେ ଗଛରେ ପୋକ ଲାଗିବେ ନାହିଁ ହେଲା ସିଏ ମତେ ପରାମର୍ଶ ଦେଲେ ଆପଣ ନିମ ପିିତୁଳା ଅର୍ଥାତ ନିମକୁ ନିମକୁ ଯେତେବେଳେ ତ ଗରମ କରି ଏବଂ ତାର ପାଣିରେ ଥିବା ତାକୁ ଶୁକେଇକି ଏ ନିମ ଗଛ ମୂ ଗଛ ମୂଳରେ ଦେବେ ଏଥିରେ କୌଣସି ପୋକ କିମ୍ବା କିଡ କୀଟ ଲାଗିବେ ନାହିଁ।
ଉଅ ବୃକ୍ଷ ଦେହରେ?
ଆଜ୍ଞା।
ବନ୍ଧୁ ଏଟା ତ ବନ୍ଧୁ ମୁଁ ପ୍ରଥମ ଥର ଆପଣ ମତେ କଥାଟା ବୋହୁତ ଭଲ ଲାଗିଲା ବନ୍ଧୁ ଏଇଟା ଚାଷୀ କୂଳଙ୍କ ପାଇଁ ତ ନିହାତି ଦରକାର ଏଇ
ଆଜ୍ଞା। ଦେଖନ୍ତୁ ଏ ଆଜିକାଲି ଯଦି ଆପଣ ଆପଣ ଯୋଉ ଉଁ ଉଁ ଆପଣ ଯୋଉ ଏ ଉଁ ତୈଳ ୟୁଜ୍ କରଚନ୍ତି ବ୍ୟବହାର କରୁ ଚନ୍ତି ମାନେ ଆପଣ ଦେଖନ୍ତୁ ଆପଣ ଯୋଉ ରାସାୟନିକ ସା ସାର ୟୁ ୟୁଜ୍ ବ୍ୟବହାର କରୁଚନ୍ତି ତା ବଦଳରେ ଯଦି ଆପଣ ଆଜକାଲି ଆ ପୂର୍ବେ ନିମ ଗଛକୁ ପତ୍ରକୁ ଆଉ କୀଟନାଶକ ଭାବେ ବ୍ୟବହାର କରାଯାଉଥିଲା।
ହଁ ବନ୍ଧୁ।
ସେମତି ସେଥିରେ ମଧ୍ୟ କୌଣସି ଗଛରେ କୌଣସି କୀଟ ଲାଗୁନଥିଲେ।
ହଁ ବନ୍ଧୁ ନା ନା ବନ୍ଧୁ ଆପଣ ଯି ଏଇ ଯୋଉ କଥାଟି କହିଲେ ମତେ ବୋହୁତ ଭଲ ଲାଗିଲା। ନା ନିମ ଗଛର ଗଛୁ ପ ଗୁଣ୍ଡ କରିକି ଯଦି ବୃକ୍ଷଙ୍କ ମୂଳରେ ଦିଆଯାଏ ପୋକ ଜନିତ କିଡ଼ ପ ଲାଗିବେନି। ଏଇଟା ଚାଷୀ କୂଳକୁ କାରଣ ବନ୍ଧୁ ଆମର ବି ଆମ ଯୋଉ ମୋ ଘର ପଛପଟେ ଗୋଟେ ବୃକ୍ଷ ଆମେ ବି ଗୋଟେ ଛୋଟ ବଗିଚାଟେ କରିଚୁ ବନ୍ଧୁ ସେ ଠି ବି ଲାଗୁଚନ୍ତି ପୋକ କେତେବେଳେ ଏଇ ବର୍ଷା ଦିନ ଆସିଲା ମାନେ ବନ୍ଧୁ ତ ଆପଣ ଜାଣିଥିବେ କେମିତିଆ ପରିସ୍ଥିତି ରହିବ। ଯାହୋଉ ମୁଁ ଏ ଆମେ ସେଠି ଗେ ଏଇ ଯୋଉ ନିମ ପାଉଡର ଲଗେଇକି ଫା ଗୋଟେ ବର୍ଷ ପ ଆମେ ଟିକେ ଦେଖୁ କଣ ହୋଉଚି ଯଦି ପୋକ ନ ଲାଗିଲେ ଆମେ ବି ସମସ୍ତିକି କହିପାରିବୁ ଯେ ନିମ ଗଛର ପାଉଡର କରିପାରିବେ ହୋଉ ଆପଣଙ୍କ କ କଥା ଶୁଣି ମୋ ବନ୍ଧୁ ବୋହୁତ ଭଲ ଲାଗିଲା ଯାହୋଉ ଆପଣଙ୍କ ପାଖରୁ ମୁଁ କିଛି ଶୁଣି ଶିଖିବାକୁ ପାଇଲି ବନ୍ଧୁ।
ଆଜ୍ଞା ବନ୍ଧୁ ଆପଣ ଯେତେବେଳେ ବି ଆପଣଙ୍କର କି ଛିବି ଆପଣ କିଛି ଜାଣିବାକୁ ଚାହୁଁଚନ୍ତି ମତେ କଲ୍ ଆ ଫୋନ କରିପାରନ୍ତି। ଏବେ ମୁଁ ରଖୁଚି ମୁଁ ଇଁ ଘରକୁ ଟିକେ ବିଜି ଅଛି।
ଧୁ ବନ୍ଧୁ ନମସ୍କାର।
ରଖୁଚି ର
ହଁ ବନ୍